ହାଲୋ ଓମକାର୍।
ହଁ ନମସ୍କାରେ, ହଁ କୁଅନ୍ତୁ।
ଓ ମ୍ୟାଡ଼ାମ୍, ଦେହ ପା କେନତି କଣ ଅଛି?
ହଁ ଭଲ ଅଛି ଟିକେ ମୁଣ୍ଡ ବୁଲୋଉଥେଲା।
ଅ, ହ! ହ!
ଆଉ ମେଡ଼ସିନ୍ ଖାଇଲା ପରେ ଟିକେ କମିଚି, ହେଲେ ତଥାପି ଟିକେ ରହୁଛି।
ଆଉ କମ୍ କୋଉ ମେଡିସିନି ଖାଉଚନ୍ତି ଆପଣ?
ଅଁ ସେ ମେଡ଼ସିନ୍ ଡକ୍ଟର କଣ ଲେଖଚନ୍ତି ମୁଁ ବି ମନେ ନାହିଁ ମୋର।
ଆଚ୍ଛା।
ମୁଁ ସେ ନିରର ଆଉ।
ଏ ନିୟୁରୋର ର ଆଚ୍ଛା ଆଚ୍ଛା ମତେ ଲାଗୁଛି ବୋଧେ ଗ୍ୟାସ୍ ଫ୍ୟାସ୍ ହୋଉଥୁବ ବୋଧେ ସେଥି ପାଇଁ ତୋ ମୁଣ୍ଡ
ହଁ, ଏସିଡ଼୍ ବି ହୋଉଚି ହଁ।
ଆଗ୍ୟା! ଆଗ୍ୟା! ତ ଗ୍ୟାସ୍ ପାଇଁ କଣ ଏମ୍ ଟ୍ରିଟମେଣ୍ଟ କରୁଚନ୍ତି?
ଗ୍ୟାସ୍ ଲାଗି ତ ଗ୍ୟାସ୍ ବଟିକା ଖାଏନି, ମଝିରେ ମଝିରେ ଅଧିକା ହେଲେ ଖାଏ। ଗ୍ୟାସ୍ ଯଦି ଏସିଡ଼ି ଟିକେ ଅଧିକା ଲାଗିବ ତା ଖାଏ। ନହେଲେ ଉମ ଏଇ ଗୋଲମରିଚ, କବାବ୍ ଚିନି, ଜିରା ଏଇ ସବୁ ଜିନିଷ ଖାଇକିରି ଏ ସେଇଟା କମିଯାଏ ଆଉ, ତା ସହିତ ମୁଁ ଯୋଗ ବି କରେ।
ହଁ ଯୋଗ ଯୋଗ କଁ କଁ କରୁଚନ୍ତି?
ଅଁ ଯୋଗ ଏ କପାଳଭାରତୀ, ଅଁଲମ୍ ବିଲମ, ଭସ୍ତ୍ରିକା। ଆଉ ମଣ୍ଡୁକା ଆସନ୍ ଉଁ ଏସବୁ ସଖାଳ ଅଁ ସକାଳୁ ଗୋଟିଏ ଘଣ୍ଟା କରେ ଆଉ।
ହୁଁ କପାଳ ବାତି କଲେ ମାନେଙ୍କ ମନ ଟିକେ ଶାନ୍ତ ରହେ ଆଉ।
ଟିକେ ମନଟା ଫ୍ରି ଲାଗେ ଦେହଟା ବି ଫ୍ରି ଲାଗେ ଆପଣ କରନ୍ତି କି।
ହଁ ମୁଁ ବି କରେ କପାପତି ବି କରେ ଆଉ ଟିକେ ବସ୍ତିିକା ବି କରେ। ଆଉ ନଡିଆ ଆସନ ବି କରେ ଟିକେ।
ହଁ ହଁ।
। ପେଟ ଗଳ୍ ମାନେ ପେଟ ଗୁଡୁ ଗୁଡ ଟିକେ ଟିକେ ମାନେ କଣ୍ଟ୍ରୋଲ କରିବ ଟିକେ।
ହୁଁ ହୁଁ।
ଆଜ୍ଞା ଆଉ ଆପଣ ଇଏ ଯୋଉ।
ତା ସହିତ ବି ସନ୍ଧ୍ୟାବେଳେ ମୁଁ ଚାଲେ। ସନ୍ଧ୍ୟା ବେଳେ ଦି ତିନି କିଲୋମିଟର ଚାଲେ। ହୁଁଇ ଏଇସବୁ ଜିନିଷ କରିବା ଫଳରେ ଟିକେ ଦେହଟା ସୁସ୍ଥ ରହୁଛି ଆଉ।
ଅ ହଁ ହଁ ତାହେଲେ କଣ ଖିଆଫିଆ ବି କରୁଛନ୍ତି।
ଖିଆ ନର୍ମାଲ ଲାଇଫ୍ ମୁଁ ତ ଖାଏନି ଆମିଷ ଖାଏନି।
ହଁ।
ଆଉ ନର୍ମାଲ ଯେମିତି ଭାତ ଡାଲି ତରକାରୀ ଏଇସବୁ ଜିନିଷ ଖାଏ ଆଉ। ଆଜି ବି କରିଥିଲି ଛୁଇଁ ଆଳୁ ତରକାରୀ କରିଥିଲି।
ହଁ।
ଆଉ ଇଏ କରିଥିଲି କଲରା ଆଳୁ ଭାଜିଥିଲି।
ହଁ।
ଖାଇଲିି ଆଉ।
ଓହୋ କଲରା ଟିକେ ସେଟା ବି ପିତା ହେଲେ ବେଳେ ଟିକେ ଗ୍ୟାସ୍ ବି କରିଦିଏ ଯେ।
ହଁ ସେଇଟା ବି ଏସିଡି କରାଏ।
ଯେ ମୋର ଯେ ଏବେ ତ ଯୋଉ ଖରା ହଉଛି ତ କହିଲେ ନ ସରେ। ବେଳେ ମୋର ଟିକେ ଘିମି ଘିମିର ବି ଟିକେ ହେଇଯାଇଛି ତା ପାଇଁ କଣ ଟ୍ରିଟମେଣ୍ଟ କଣ ଜାଣିଛନ୍ତି।
ଘିମିର ଲାଗି ଆପଣ ଇଏ ଖାଆନ୍ତୁ ନିଅନ୍ତୁ ପାଉଡର ପକାନ୍ତୁ ଆଉ କଣ। ଆଉ କଣ ତା ଲାଗେ ଆଉ ଟ୍ରିଟମେଣ୍ଟ ଘିମିର ଲାଗି ଆଉ କିଛି ଟ୍ରିଟମେଣ୍ଟ ନାହିଁ। ଟିକେ ପାଉଡର ଦେହରେ ପକାନ୍ତୁ ପାଉଡର ଟିକେ ବାରମ୍ବାର ଦେହରେ ପକାନ୍ତୁ।
ଆଜ୍ଞା।
ହୁଁ ଆଉ ସେ କମିବ ଆଉ ଆଉ କଣ କରିବା ଏବେ ତ ଖରା ଦିନ ଯାହା ହେଲେ ବି ତ ରହିବ ଗରମ ଯେଉଁଠୁ ଆପଣ କେଉଁ ପଟୁ ସାଇଡ଼୍ରେ ରହୁଛନ୍ତି।
ମୁଁ ରହୁଛି ଏପଟୁ ସାଇଡ୍ ଟିକେ।
ପଶ୍ଚିମ ପଶ୍ଚିମ ଓଡ଼ିଶା।
ଆଉ ପାହାଡିଆ ଏରିଆରେ।
ପାହାଡିଆ ଏରିୟା ହଁ ସେପଟେ ତ ପ୍ରବଳ ଗରମ ହଉଥିବ।
ଆଜ୍ଞା ଆଜ୍ଞା ଆଜ୍ଞା ଗରମ ହଉଛି ତତଲା ମାନେ। କଡେଇ ବେଳେ ପୁରା ଗରମ ହଉଛି ଆଉ।
ସବୁ ଓଡ଼ିଶାରେ ଆମେ ଅଛୁ ବୋଲି ଟିକିଏ ରକ୍ଷା। ହେଲେ ତଥାପି ଆଜି ସନ୍ଧ୍ୟାବେଳେ କାଳ ବୈଶାକି ବର୍ଷା ହେଇଥିଲା।
ହଁ।
ପବନ ହୋଇଛି ପ୍ରବଳ ରେଟ୍ ରେ ଗଛ ପଛ ଗୁଡା ଭାଙ୍ଗିଛି।
ଆଜ୍ଞା।
ହୁଁ ଏଠି, ହେଲେ ବର୍ଷା କମ୍ ହେଲା ପବନ ଝଡ଼ି ତୋଫାନ୍ ଏଇଗୁଡ଼ାକ ସବୁ ବେଶୀ ହେଲା ଆଉ,
ଆଚ୍ଛା-ଆଚ୍ଛା ମାନେ ଆପଣଙ୍କ ସେପଟେ ଜୋର ପବନ ଝ ଝଡ଼ି ପବନ ହେଲା ପାରା,
ପାଞ୍ଚଟା ବେଳ ଠାରୁ ତ ପବନ ତ ହଉଛି ସାତଟା ସାଢ଼େ ସାତ ପର୍ଯ୍ୟନ୍ତ ହେଲା,
ଆଜ୍ଞା,
ପବନ ହେଲା ଘଡ଼ଘଡ଼ି ବିଜୁଳି ସବୁ ମାରିଲା ତାପରେ ପବନ ବର୍ଷା ଅଳ୍ପ ହେଲା,
ହଁ,
ହଁ ହୁଁ ବର୍ଷା ହେଲା ସେପଟରେ ହଉନି କି?
ସେପଟେ ଏପଟେ କଣ କହିଲେ ହଉଛି, ଏ ପବନ ଟିକେ ହଉଛି ଯେ ବର୍ଷା ବର୍ଷୀ ଟିକେ କମ ହଉଛି, ବେଶୀ ହବନି ବିଜୁ ଘଡ଼ଘଡ଼ି ନା ନହେଲେ, ପାଗ ଟା ଟିକେ ଥଣ୍ଡା ଟିକେ ଲାଗ ନା ଘଡ଼ଘଡ଼ି ଦେଖଉଛି ହେଲେ ଘଡ଼ଘଡ଼ି ଏତ୍ ଏତେ ଆଉ ମାନେ ଘଡ଼ଘଡ଼ି ସାଙ୍ଗ ବର୍ଷା ଟିକେ ଏତେ ହଉନି ଆଉ,
ହୁଁ ବର୍ଷା ଟିକେ ହେଲେ ଟିକେ ଥଣ୍ଡା ଟିକେ ଲାଗନ୍ତା ଆଛ ହୁଁ-ହୁଁ, କିନ୍ତୁ ଆଜି ସନ୍ଧ୍ୟାବେଳେ ଯେତିକି ବର୍ଷା ହେଇଛି ଅନ୍ୟ କୁଆଡ଼େ ବୋଧେ ବର୍ଷା ହେଇଗଲା, ଏପଟେ ଟିପି ଟିପି ହେଇକରି ଗଲା,
ହଁ,
ହଁ ହେଲେ ସେଇଥିରେ ବି ଟିକେ ଥଣ୍ଡା ଲାଗୁଛି,
ଥଣ୍ଡା ଲାଗୁଛି ଆଉ ଆପଣ ଆଜି କୁଆଡ଼େ ଚଢ ସବୁ ଯାଇଥିଲେ?
ନାଇଁ ଆଜି ଆଉ ତ ଖରା ଦିନ କୁଆଡ଼େ ଆଉ ଯିବୁ, ଶୀତ ଦିନରେ ଟିକେ କୁଆଡ଼େ-କୁଆଡ଼େ ଟିକେ ବୁଲାବୁଲି କରିବାକୁ ଯାଉ ଏବେ ଖରାଦିନେ ତ ପ୍ରବଳ ଗରମ ହଉଛି ଆଉ ଆମ ପଡିଶା ଘର ଯାଇଲେ ଯେ ଯାଇଛନ୍ତି ପୁରୀ ଯେ ଆମ ଜଣେ, ଷ୍ଟାଫ୍ ଯେ କାଲି ଯାଇଥିଲେ ହୁଁ ଜଗନ୍ନାଥ ଦର୍ଶନ କରିବା ପାଇଁ ପାଞ୍ଚଟ୍ ଚୁଟା ବେଳୁ ଲାଇନ ରେ ରହିଲେ ରାତି ଏଗାରଟା ବେଳେ ଦର୍ଶନ ମିଳିଲା,
ମାନେ ସନ୍ଧ୍ୟା ପାଞ୍ଚରେ ଯାଇ,
ଗଲ୍ ଲାଇନ୍ ରେ ଠିଆ ହେଇଛି ଲାଇନ୍ ଆ ଲାଇନ୍ ରେ ଠିଆ ହେଇଛନ୍ତି,
ହଁ ମତେ ଲାଗେ ଛୁଟି ଦିନ ବୋଧେ ଯାଇଥିବ ସେଥିପାଇଁ ବୋଧ ହେଇଥିବ ଆଉ,
କାଲି କେଉଁଠି ଛୁଟି ଥିଲା କି କାଲି କଣ ଛୁଟି ଥିଲା?
କାଲି ହଁ ଛୁଟି ଅଠେଇଶ୍ ତାରିଖ ଛୁଟି ଥିଲା,
ଅଠେଇଶ୍ ତାରିଖ କି ଛୁଟି ନା ଆଜି ତ, ହଁ ଅଠେଇଶ୍ ତାରିଖ କାଲି ତ ଛୁଟି ଥିଲା ଇଦ୍ ଦୁ୍ଲ ଫିତର୍ ନା କଣ ଛୁ,
ଆଜ୍ଞା-ଆଜ୍ଞା ସେ ଛୁଟି ଥିଲା ତ ଭିଡ ସେତି ପାଇଁ ହେଇଥିବ ଆଉ,
ହଁ-ହଁ-ହଁ,
ଭିଡ଼ କାହିଁକି ନା ସମସ୍ତେ ଛୁଟି ରେ ତ ବାହାରିିଥିବେ ସେତ୍ ଏତେ ଭିଡ଼ରେ ଆଉ ଦର୍ଶନ ବି ବହୁତ୍ ଲେଟ ରେ ହେଇଥିବ ପୁରା ଆଉ,
ହୁଁ-ହୁଁ-ହୁଁ ସେ ପୁଣୁ ଫେରୁ-ଫେରୁ ହେଇଗଲା ତାଙ୍କର ଦୁଇଟା ବାଜିଗଲା,
ଓ ଦୁଇଟା ବାଜିଗଲା?
ହଁ,
ଓହୋ,
ଠାକୁର ଦର୍ଶନ ବି ଏତେ ଭଲକିରି କରି କରିପାରିଲେନି,
ହଁ,
ହେଲେ ତଥାପି ଯାଇଛନ୍ତି ଯୋଉଠୁ, ଲାଇନରେ ଠିଆ ହେଇଛନ୍ତି ଦର୍ଶନ ତ କରିବେ, ତେଣୁ ଯେତେ ସମୟ ହଉଛି ହଉ ଆଉ, ଆଜି ମୋତେ ଆଉ ଜଣେ ପଡ଼ିଶା ଘର ଯାଇଛନ୍ତି। ସେ ଏତେବେଳେ ଯାଏ ଫେରିନାହାଁନ୍ତି ସେ ବୋଧେ ଜଗନ୍ନାଥ ଦର୍ଶନ କରି ଫେରିବେ କି କଣ କରିବେ। ଏମିତି ଆଉ ଠାକୁରଙ୍କୁ ଦର୍ଶନ ଆଉ ଏବେ ହଉନି ମିଳୁନି ଥାକୁର ଦର୍ଶନ। ବହୁତ ଭିଡ଼ ହୋଉଛି ଜଗନ୍ନାଥ ମନ୍ଦିରରେ।
ଏତେ ହୋଉଚି କାହିଁକି ନା ଆଉ ଛୁଟି ଟାଇମ୍ ଟା ସେ ଭିଡ ବି ଟିକେ ହେଇଯାଉଛି ପୁରା ଆଉ।
ହଁ ତଥାପି ଖରା ଦିନରେ ଖରା ଦିନ ଦିନ ଦୁଇଟା ବେଳେ ବୋଧେ ଦର୍ଶନଟା ଠିକ୍ ହେଇପାରେ।
ଖରା ଦିନ ହଁ ଖରା ଦିନ ଏବେ ପୁରା କ କଣ୍ଟା ଖରା ଯିବେ। ଏବେ ପୁଣି ରଥଯାତ୍ରା ବି ଜୁଲାଇ ଟାଇମ୍ ରେ ଆସୁଛି। ରଥର ଯୋଉ ଅଖ ବନୁଥିବ ଚକ ମାନେ ତାର ଚକ ବନୁଥିବ। ସବୁ ଜିନିଷ କାଠର ମରାମତି ହଉଥିବ ତାକୁ ବି ଦେଖିବା ପାଇଁ ବି ଲୋକ ବିଷୟରେ ସେଇଟା ବି ଗୋଟେ ଭିଡ ହବ।
ହଁ ସେଠି ବଡ଼ଦାଣ୍ଡରେ ତ ପ୍ରବଳ ଭିଡ଼ ହୋଉଛି ଯୋଉଠି ରଥ ତିଆରି ହୋଉଛି।
ହଁ।
ସେଠି ବି ଲୋକ ଗହଳି କରୁଛନ୍ତି।
ହଁ।
ଏଇଟା ଜଗନ୍ନାଥ ଚ୍ୟାନେଲ୍ ରେ ଦେଖାଉଛି ଯେ।
ଆ ଜଗନ୍ନାଥ ଚ୍ୟାନେଲ୍ ଦେଖୁଛନ୍ତି?
ହଁ ହଁ ଦେଖେ ଠାକୁରଙ୍କ ଆଳତି ଦେଖେ। ମଙ୍ଗଳା ଆଳତି ଦେଖେ ତାଙ୍କର ଧୂପ ଆଳତି ବି ଦେଖେ। ଆଉ ପତିତବାନ ଦର୍ଶନ ତାଙ୍କର ଯୋଉ ଉଁ ପତାକା ଲାଗି ହୁଏ ଯୋଉ ପାଞ୍ଚଟା ବେଳେ ତାଙ୍କର ଯୋଉ ମନ୍ଦିର ଚୂଳରେ ଯୋଉ ହୁଁ ପତାକା ଲଗାଯାଏ ହୁଁ ହୁଁ।
ତାଙ୍କ ଚୂଳରେ ଯୋଉ ଲଗାଯାଇଛି ତାଙ୍କୁ ଯେନ୍ତି ଡ୍ରେସିଂ ପେଣ୍ଟିଂ ପୁରା କରାଯାଏ ସେଇଟା ପୁରା ଦେଖାଯାଏ ପୁରା ଶାନ୍ତିପୁରା ଆଉ ଓହୋ।
ହୁଁ।
ଆଜି ତାହେଲେ କଣ କଣ କଣ ଖାଇଲେ କି ଇଏ କଣ ତ କୁହନ୍ତି ଖରାବେଳ ଟାଇମ୍ ରେ?
ଏଁ ଛୁଇଁ ଆଳୁ ତରକାରୀ ଆଉ ଇଏ କଲରା ଆଳୁ ଭଜା।
ଛୁଇଁ ଆଳୁ ତରକାରୀ ମାନେ କଣ କେମିତି ବନେଇଲେ ଆଜ୍ଞା?
ଉଁ ଛୁଇଁ ଆଳୁ ତରକାରୀ ତ ସେଇ ସୋରିଷ ବାଟଣ ଦିଆଯାଏ।
ଆଜ୍ଞା।
ଆଉ ସୋରିଷ ଜିରା ରସୁଣ ତାକୁ ଗ୍ରାଇଣ୍ଡିଙ୍ଗ କରିବେ।
ହଁ।
ଗ୍ରାଇଣ୍ଡିଙ୍ଗ କରି ତାକୁ ରଖିବେ।
ହଁ।
ଆଉ ଟମାଟର ଟିକେ ତାକୁ ଦେବେ ତାପ ଛୁଇଁ ଆଳୁ ତାକୁ ଟିକେ ଭାଜିଦେବେ ଫ୍ରାଏ କରିଦେବେ ତେଲେରେ।
ଆଚ୍ଛା ମାନେ ଆଗେ ଛୁଇଁ ଆଳୁ ଟା କୁ ତେଲ ତେଲରେ ଆଗେ ଭାଜିବାକୁ ପଡିବ ନା।
ଛୁଇଁ ଆଳୁ ସାରୁ ବାଇଗଣ ବାଇଗଣଟାକୁ ଅଲଗା ଭାଜିବେ ହଁ। ସାରୁଟାକୁ ବି ଟିକେ ନାଳ ଅଂଶ ସେଇଟାକୁ ମଧ୍ୟ ଟିକେ ଭାଜିଦେବେ। ଆଉ ଭାଜି ସାରିଲା ପରେ ମୁଁ ଛୁଇଁ ଆଳୁ ବାଇଗଣ ଟା ପଛରେ ପକେଇବେ ହେଲେ ଏଇ ମସଲା ଯୋଉ ବା ହେଇଥାଏ ତାକୁ ସେଇଟାକୁ ଢାଳି ଦେବେ। ବାହିଲା ପରେ ସେ ଫୁଟିକି ତାରେ ଲୁଣ ହଳଦୀ ଲଙ୍କା ଗୁଣ୍ଡ ସବୁ ଦେଇ। ତାକୁ ଫୁଟେଇବେ ଫୁଟି ସିଝିଗଲା ପରେ। ଉଁ ତାପରେ ବାଇଗଣଟା ପକେଇବେ ଆଉ ଅଳ୍ପ ଟିକେ ଦରସିଝା ବାଇଗଣ ବାଇଗଣ ସିଝିଗଲା ପରେ ତାଙ୍କୁ କାଢିଦବେ କାଢି କିରି ବଡି ଦିଏ ଭାଜି ଆଉ ଯେ ପିଆଜ କାଟିକିରି ପକାଇ ତାକୁ ବଘାରିବେ ଆଉ। ବଘା ଦେଲେ ଟିକେ ଭଲ ଲାଗେ ବଡ଼ିର ବି ମହକଟା ଆଜ୍ଞା।
ମାନେ କଣ ଛୁଇଁ ଆଳୁକୁ ତେଲ ରେ ଭାଜି ସାରିଲା ଭାଜି ସାରିଲା ପରେ କଣ କରିବେ କି?
ଛୁଇଁ ଛୁଇଁଟା ଟିକେ ବେଶୀ ଭଜା ଯାଏନି ହେଲେ ଆଳୁ ଆଉ ସାରୁ ଏ ଦୁଇଟା ଟାକୁ ଟିକେ ଭାଜିବ ତେଲରେ।
ହଁ ହଁ।
ବାଇଗଣ ଟା ବି ଭାଜିବ। ବାଇଗଣଟାକୁ ତାକୁ ଅଲଗା ଭାଜିକି ତାକୁ ରଖିବ।
ହଁ।
ଆଳୁ ସାରକୁ ଯେଉଁ ଭାଜିଥିବ ତା ଦେହରେ ଛୁଇଁ ମସଲା ଦେଇକି ତାକୁ ଟିକେ। ମସଲା ପକେଇବ ପକେଇକି ପାଣି ଢାଳି ଦେବ ଆଉ ତାପରେ ଛୁଇଁ ପକେଇବ ଆଉ। ଫୁଟିଗଲା ପରେ ଛୁଇଁଟା ପକେଇବ। ଛୁଇଁଟାକୁ ପକେଇ ତାକୁ ଟିକେ ଘଡ଼େଇ ଦେବ ସିମିରେ ତାକୁ ଫୁଟିବ।
ହଁ।
ଆଉ ଫୁଟିକି ଦର ସିଝା ହେଇଗଲା ପରେ ତାପରେ ବାଇଗଣ ଟି ପ ପକେଇବ ଯୋଉ ଭାଜି ଥିବ ବାଇଗଣଟା ତାକୁ ପକେଇଲ ପକେଇଲା ପରେ ସିଏ ବି ସିଝିବ। ସିଝିଗଲା ପରେ
ତାପରେ ତାକୁ କାଢିଦବ କାଢି କିରି ପିଆଜ ଆଉ ବଡ଼ିକୁ ବଡ଼ି ବି ତାକୁ ଭାଜିକି ରଖିଥିବ ଅଲଗା।
ଆଜ୍ଞା ଆଜ୍ଞା।
ବଡ଼ି ଦେଇ ପକେଇବ ପିଆଜ ଦେଇ ବଘାରି ଦେବ ଆଉ। ତାପରେ ଧନିଆ ପତ୍ର ଟିକେ ଲାଷ୍ଟକୁ ଧନିଆ ପତ୍ର ଟିକେ ପକେଇଦେବ ଆଉ।
ହଁ ହଁ ହଁ।
ହୁଁ। ହେଲେ ଭଲ ଲାଗେ ବହୁତ ଭଲ ବଢିଆ ଲାଗେ। ହଁ ଛୁଇଁ ଆଳୁ ତରକାରୀ ଟା ବଢ଼ିଆ ଲାଗେ।
ହଁ ବଢିଆ ଲାଗେ କଲରା କ କଲରା ଭଜା ବି ଭଲ ଲାଗେ ଏବେ ଛୁଇଁ ରେଟ୍ ସବୁ କେମିତି? କଣ କେମିତି ବା ମାର
ଛୁଇଁ ରେଟ୍ ସତୁରି ଅଶୀ ଟଙ୍କା ଉଁ ମାର୍କେଟରେ। କଲରା ତ ଏବେ ତ ଏ କଲ କଲରାଟା ତ ଏବେ ଷାଠିଏ ଟଙ୍କା।
ଆଚ୍ଛା ଆଚ୍ଛା।
ଛୁଇଁଟା ଅଶୀ ଟଙ୍କା।
ହଉ ଆଜ୍ଞା ମୋର ଗୋଟେ ଫୋନ ଗୋଟେ ଆସିଲାଣି। ଆଉ ଟିକେ ପରେ କଲ କରୁଚି ଆଉ ଆଜ୍ଞା ଆଜ୍ଞା ନମସ୍କାର।
ନମସ୍କାର।